ହ୍ୟାଲୋ ଭାଇ ନମସ୍ତେ। ନମସ୍କାର। ଏବେ ତ ମୁଁ ବସିଛି ପ୍ରାୟତଃ ଦେହ ପା ଆପଣ କେମିତି କଣ ଅଛି?
ମଧ୍ଯ ଏଇ କିଛି ଦିନ ତଳେ ଥଣ୍ଡା ହେଇଥିଲା ତାପରେ ସେଇ ମେଡିକାଲ ଯାଇଥି ଲି ମୋତେ ଡକ୍ଟର ମେଡ଼ିସିନ ହେରିକା ଦେଇଥିଲା ମୁଁ ଖାଇଲି ଥ ତଣ୍ଟି ବି ଟିକିଏ ଦରଜ ଥିଲା। ତଣ୍ଟି ଦରଜ ଥିଲା। ଆ ମୋ ଆ ମୋ ପରୀକ୍ଷା ହେରିକା ଥିଲା ଆଉ ଗୋଟେ ପରୀକ୍ଷାଟାକୁ ଯାଇପାରିଲିନି। କ୍ୟାନସେଲ ସେଟା କଲି ଆଉ ତୋ ଦେହ ପା ହେରିକା କେମିତି କଣ ଅଛି।
ମୋ ଦେହ ତ ପ୍ରାୟତଃ ପାଞ୍ଚ ଛଅ ଦିନ ହେଲା ବହୁତ ଖରାପ ଥିଲା। ଏବେକୁ ପ୍ରାୟତଃ ଟିକେ ଭଲ ହେଇ ଆସିଲାଣି। ଆଉ ଆସିବା ଦ୍ଵାରା ମୁଁ ଏ ଏବେ ଆମର ଟିକେ ଖେଳକୁଦ ବି କରିପାରୁଛି ପ୍ରାୟତଃ ତ ଆମ ଗାଁରେ ଏବେ ଆମ ପଡ଼ିଆରେ ପ୍ରାୟର କୋଡ଼ିଏରୁ ପଚିଶ ପିଲା ଆସୁଛନ୍ତି ପର ଡେ ଖେଳିବା ଲାଗି ଆଉ ଆପଣଙ୍କର ଖେଳକୁଦ କେମତି କଣ ଚାଲିଛି?
ମୁଁ ତ ଏବେ କଲେଜ ଛୁଟି ଖିଲା ପଳେଇଛି ଆଉ ଖେଳିବାକୁ ଟିକେ ଅ ସୁବିଧା ହଉଛି ଗାଁ କଥା ମନ ପଡୁଛି ବୋଲିଂ କରୁଥିଲୁ ଖେଳୁଥିଲୁ। ଏଇନା ଖାଲି କଲେଜ ଯାଉଛୁ ରୁମରେ ବଉଛୁ କ୍ଲାସ ଯାଉଛୁ। ଏତିକି ଯିବନ ବାରି ଛିଡା ମାରୁଛି ଖାଇବା ଆମର ଏ ପଯ୍ୟନ୍ତ ମେ ସେ ଖୋଲା ହେଇନି। ନିଜେ ରାନ୍ଧିକି ଖାଇବାକୁ ପଡୁଛି ପଇସା ବି ଅଧିକ ଖର୍ଚ୍ଚ ହଉଛି। ସେଇଥିପାଇଁ ମୁଁ ଭାବିଛି ଘରକୁ ପଳେଇବି ଆଉ।
ଆଜ୍ଞା ଆଉ ଆଜି ସକାଳୁ ଉଠି ଆପଣ କଣ ହେ ଖାଇଛନ୍ତି ଆଜି ସକାଳୁ ମୋର ତ ଆଜି ସକାଳୁ ଉଠିଲି ମୋର ନିତି ଦିନ ନିତ୍ୟକର୍ମ ସାରିଲି ସାରିବା ପରେ ମୁଁ ତ ପ୍ରାୟ ଆମ ଘର ପାଖରେ ଗୋଟେ ଜଳିକି ଖିଆ ଦୋକାନ ଥିଲା ଜଳଖିଆ ଦୋକାନକୁୁ ଯାଇ ପ୍ରାୟତଃ ସେଠାରେ ଇଟିଲି, ଚପ, ବରା ପ୍ରାୟତଃ ବହୁତ ଭଲ ଭଲ ଜିନିଷ କୋଡିଏରୁ ତିରିଶ ଟଙ୍କା ଭିତରେ ଖାଇଲି। ଖାଇବା ପରେ ଆସି ଆସିଲି ଆସିକି ପ୍ରାୟତଃ ମୁଁ ଆମ ଅ ଘର ପାଖରେ ନଦୀ କିି ଯାଇଥିଲି ଗାଧେଇ ଆପଣଙ୍କର ସକାଳ କେମିତି କଣ କଟିଲା କହିବେ।
ମୁଁ ସକାଳେ ଉଠିଲି ସାଢେ ଛଅରେ ତାପରେ ଉଠିଲି ଦାନ୍ତ ଘଷେଇକି ଲାଟିନ୍ ଯାଇ ତାପରେ ରନିଂ ପାଇଁ କି ପଳେଇଲି ଦି ଘଣ୍ଟା କି ଦେଢ ଘଣ୍ଟା ଭିତରେ ପଳେଇଆସିଲି। ତାପରେ କିଛି ସ୍ନାକ୍ସ ହେରିକା କରିଦଲି। ଆଉ ତାପରେ ଆଉ କିଛି ବହି ପଢିଦେଲି ମାନେ ସକାଳୁ ଉଠି କି ଦି ପେଜ୍ - ତାପରେ ଫେଣି ଗୋଟେ ସାଙ୍ଗ ସହ ବସିଲୁ ରୁମରେ କଥା ହେଲୁ ଘଣ୍ଟାଏ ଖଣ୍ଡେ ତାପରେ ଏମିତି ଚାଲିଲା ତାପରେ ଭାତ ତ ରାନ୍ଧ ରାନ୍ଧି କରିବୁ। ମେସେ ଯେହେତୁ ଖୋଲିନି ନିଜେ ରାନ୍ଧିବାକୁ ପଡୁଛି ଆଉ। ତୋଦ ତୋଦ ଗୋଟେ ମୁ
ବନ୍ଧୁ ପ୍ରାୟତଃ ମୁଁ କହିବାକୁ ଚାହୁଁଛି କି ମୁଁ ପ୍ରାୟତଃ ଭାବୁଛି ମୋ କତିରେ ଏବେ ପଇସାର ବହୁତ ଅଭାବ ଅଛି। ଅଭାବ ଥିବାରୁ ମୁଁ ପ୍ରାୟତଃ ଭାବୁଛି ମୁଁ ଗୋଟେ ଏକ ଦହିବରା ଦୋକାନ କି ଆମର ଭେରାଇଟି ଷ୍ଟୋର କି ଆମର ଫେରି ଯେ ଯେପରି ଆମର ରଡ ଦୋକାନ। ଏପରି କିଛି କରିବା ପାଇଁ ଆପଣ ମୁଁ ତ ପ୍ରାୟତଃ ମୋ କତିରେ ଏତେ ପଇସା ନାହିଁ। ସେ ପ୍ରାୟତଃ କଣ? କିପରି କଣ କରିବି କଣ ନାହିଁ ଆପଣଙ୍କ ଠାରୁ କିଛି ସାହାଯ୍ୟ ନେବି କି କଣ କରିବି ଆପଣ ସେଇ ବିଷୟରେ ଟିକେ କହିଵେ।
ଆଁ ଆଉ ବର୍ଷ ଦି ବର୍ଷ ଭିତରେ ମୁଁ କିଛି କରିବାର ସମ୍ଭାବନା ଅଛି। ମୋର ଜବ ହେରିକା ଲାଗିଗଲେ। ମୁଁ କିଛି ପ ପଇସା ତୁମକୁ ସାହାଯ୍ୟ କରିପାରିବିନି ଆଉ ଉପଦେଶ ତ ମୁଁ ଏବ ମୋର ଯେହେତୁ ସମାଜଙ୍କତ ବୟସ ଉପଦେଶ ଦେବା ସଠିକ ମନ କରୁନାହିଁ। ଯାହା ଫଳରେ ପଚାୟତ ଯେହେତୁ ମୁଁ ଉଦ୍ଦେଶ୍ୟ ଦେବି କି ଯେ ନିଜର ଏଇନା ଦକ୍ଷତା କି ନା କଳା ଉପରେ କାମ କର ଯାହା ଫଳରେ ତମକୁ ଜୀବନରେ ଖୁସି ବି ହବ। ଆଉ ତା ଫଳରେ ତମକୁ ବି ଭଲ ଲାଗିବ। ନିଜ ଆଗକୁ ବଢିବା ଦ୍ୱାରା ଅଧିକ ଚାନ୍ସ ଟା ରହିବ।
ଆଜ୍ଞା, ଆଜ୍ଞା। ପ୍ରାୟତ ମୁଁ ତ ଭାବୁଛି ଆମର ଘର ପାଖର ଲୋକମାନେ ପ୍ରାୟତ ମୋର ଭାଇ, ଦାଦା ଏସବୁ ମାନେ ପ୍ରାୟତ ଘରର ପାଖର ସାତ ଆଠ ଜଣ ପ୍ରାୟତ ଆମ ଅଁ, ବାରି ପଛକରେ ବହୁତ ପ୍ରାୟ ଦଶ ରୁ ବାର ଗୁଣ୍ଠ ପାଖାପାଖି ବାଇଗଣ ଚାଷ କରିଛନ୍ତି। ବାଇଗଣ ଚାଷରୁ ସେମାନଙ୍କର ବହୁତ ତ କ୍ଷତିଗ୍ରସ୍ତ ହଉଛି ଏବଂ ବହୁତ ଏ ମାତ୍ରାରେ ଲାଭ ବି ଥାଇପାରେ କ୍ଷତି ବି ଥାଇପାରେ, ସିଏ ତ ପ୍ରାୟତଃ ସାଇକଲରେ ପ୍ରାୟତ ଦଶରୁ ପନ୍ଦର କିଲୋମିଟର ଯାଉଛନ୍ତି ବେପାର ପାଇଁ। ଆଉ ମୁଁ ଭାବିଚି ଏ ବର୍ଷ କିଛିଟା ଚାଷ କରିବି। କି କଣ କୋଉ ଉପାୟରେ ପଇସା କିଛି ଟା କମେଇବାକୁ ପଡିବ। ଆପଣ ଏ ବିଷୟରେ କଣ ମତାମତ ଦଉ
ଚାଷ ଟା ଲାଭ କ୍ଷତି ଲାଗିକି ରହିଛି ଚାଷ କ୍ଷେତ୍ରରେ। ସେଇଟା ଭାବିିଚିନ୍ତି ନିଷ୍ପତ୍ତି ନବାକୁ ପଡିବ। ହୁଁ, ଥରେ ଦେଖ ତୋମେ ଏଇନା ଆର୍ଥିକ ସମସ୍ୟାର ଗତି କରୁଛ। ଚାଷରେ ସେମିତି କୌଣସି ଅଧିକ ଗ୍ୟାରେଣ୍ଟି ଦେଇପାରିବନି କି ଯେ ଲାଭ ହବ। ମୋର ଉପଦେଶ ଏଇଆ ରହିବ କି ଯେ ଚାଷ ନକରି ତୋମେ କୌଣସି ମା-ଉଁ, ପଇସା କୁ ବିନ୍ ସଠିକ୍ ଯୁଗରେ ବିନିଯୋଗ କର, ଯାହା ଫଳରେ ତୋମକୁ ସଫଳତା ର ସତଶ ହ-ହ- ହଣ୍ଡ୍ରେ ସ ଶହେ ପରସେଣ୍ଟ ବା ଶତକଡ଼ା ତୋମକୁ ରିଟର୍ଣ୍ଣ ଦେବ ବା ଫେରସ୍ତ କରିବା। ସେଇଟା ଉପରେ ମୋର ଉପଦେଶ।
ଏଇ ଆମର ତ ପ୍ରାୟତ ଅ, ବହୁତ ଆମର କିପରି ଆମ ଗାଁ ରେ ବହୁତ ଭଲ ଭଲ ଗାଡିଆରେ ବହୁତ ଲୋକ ମାଛ ଚାଷ କରୁଚନ୍ତି, ଯେପରିକି ଚିଙ୍ଗୁଡି ଆଉ ମା ଛ ଆମର ଯେପରି ପକ୍ଷୀ ମାଛ, ରୋହି, ଭାକୁର ଆଉ ଏଇ ସବୁ ଦିନିଷ କରିଚନ୍ତି। ସିଏ ତ ବହୁତ ମାତ୍ରାରେ ବହୁତ ମାତ୍ରାରେ ଯେପରି ପଇସା କମଉଛନ୍ତି। ସେସବୁ ଆମର ତ ଏତେ ବଡ ମାତ୍ରାରେ ପଇସା ପତ୍ର କିଛି ନାହିଁ। ଆପଣ କେମିତି କଣ ଅ, ସାହାଯ୍ୟ କଲେ ମୁଁ ଏସବୁ ଦିନିଷର କ-କରିପାରିବି ଆପଣ ଟିକେ କହିବେ।
ହୁଁ। ଦେଖ ଚାଷ ପାଇଁକା କିଛି ନିଜର ଜ୍ଞାନ କୌଶଳ ଥିବା ଦରକାର, ଯାହା ଫଳରେ କି ଚାଷି କି ମାଛକୁ କେଉଣସି ଖାଦ୍ୟ ଦକା ଦରକାର କେଉଣସି ଜଳ ଆବଶ୍ୟକ। ତା ଉପରେ ଧ୍ୟାନ ଦବା ର ଅଛି, ଯାହା ଫଳରେ ମୁଁ ଦେଖିଚି ଗାଁ ମାନଙ୍କରେ ସେମତି ମାଛ ଚାଷ କରିଦିଅନ୍ତି, ଧାନ ହେରିକା ଉଁ, ମାନେ ଡେ ଏତେ ଯତ୍ନ ନ ଦେବା ଦ୍ଵାରା କେତେଗୁରା ମାଛଗୁରାକ ମୃତ୍ୟୁବରଣ କରନ୍ତି। ମୁଁ ଏତିକି ତୋମକୁ ଉପଦେଶ ଦେବିକି ଯେ ଯେତେବେଳେ ମାଛ ଚାଷ କରୁଚନ୍ତି କେଉଣସି ମାନେ ପୂର୍ବରୁ ଯିଏ ଜାଣିଥିବ ଚାଷ କରିଥିବ ତା ଠୁ ପରାମର୍ଶ ନେଲେ ବହୁତ ଭଲ ହବ।
ଆଜ୍ଞା ତାହେଲେ ମୁଁ ମୁଁ କଇବା ଅର୍ଥ ଯେ ମୋର ପ୍ରାୟତ ଆମ ଗାଁରୁ ପାଖାପାଖି ଆମ ହଁ ବିଦ୍ୟାଳୟଟି ପାଖାପାଖି ତିନିଶ ରୁ ଚାରିଶ ମିଟର। ସେଥିମଧ୍ୟରେ ଆମର ପ୍ରାୟତ ବୋହୁତ ପିଲା ମୋର ସେଥି ମଧ୍ୟରେ ସାଙ୍ଗସାଥି ଅଛନ୍ତି, ଏଇସବୁ ସାଙ୍ଗସାଥି ମଧ୍ୟରେ ଆପଣ ତ ଅନ୍ୟତମ। ଆଉ ସେ ଆପଣ କେମିତି କଣ ଆପଣଙ୍କ ସ୍କୁଲ୍ କେତେ ବାଟ କଣ ଥିଲା ଆପଣଙ୍କ ଘର ପାଖରୁ? ରୁଅ ଆଉ ଆପଣ କଣ କଣ ପାଠ ପଢାପଢି କରିଚନ୍ତି ଆମର ଯେପରିକି ଦଶମ ପରେ କଣ ପାଠ ପଢିଲେ ଏ ତାପରେ କଣ ପାଠ ପଢିଲେ କେଉଁ ପର୍ଯ୍ୟନ୍ତ ପାଠ ପଢିଚନ୍ତି କଣ କଣ ଆପଣ କେଉଁ କ୍ଲାସରେ କେଉ କେତେଟି ସାଙ୍ଗ କେତୋଟି କେତୋଟି ସାଙ୍ଗ ଅଛନ୍ତି ସବୁ ଭଲ ସାଙ୍ଗ ଅଛନ୍ତି ଏଇ ସବୁ ବିଷୟରେ ଟିକେ ଆପଣ କହିବେ?
ମୋର ପ୍ରଥମରେ ଉଁ ଏ ପ୍ରଥମରୁ ପଞ୍ଚମ ଯାଙ୍କେ କଟକରେ ମୋର ସ୍କୁଲିଙ୍ଗି ହେଇଥିଲା। ତାପରେ ପ୍ର ପଞ୍ଚମରୁ ଅଷ୍ଟମ ଆ ଭୁବନେଶ୍ୱର ତାପରେ ଅଷ୍ଟମରୁ ଦଶମ ରାଉଲୁକେଲା ରେ ମୁଁ ଏତିକି ଇଏ କଲି ସେଠି ମୋର କିଛି କିଛି ସାଙ୍ଗ ତନ୍ ପ୍ରଥମରୁ ପଞ୍ଚମ ଯାଙ୍କେ ମୋର ଭଲ ସାଙ୍ଗ ରହିଲେ। ଯାହା ଫଳରେ ମତେ ସ୍କୁଲ୍ ଯିବାକୁ ଡେଲି ଉଁ ମାନେ ଉତ୍ସାହ କରୁଥେଲା। ତାର ଷଷ୍ଠ ରୁ ଅଷ୍ଟମ ମୁଁ ଭୁବନେଶ୍ଵରରେ ପଢିଲି। ତାପରେ ମତେ ସେଠି ଟିକେ ଟିକେ ଅବାଗିଆ ଲାଗିଥେଲା ମୋର ମନ ଅଛି ମୁଁ ସ୍ ସାଙ୍ଗମାନଙ୍କ ସହିତ ମିଶି ପାରୁନଥିଲି। ରାଉଲୁକେଲା ଯେହେତୁ ମୋର ସବ୍ ଉଁ ପୁରା ନୂଆ ଜେଗା କଇଲେ ଚଳିବ ମୁଁ ସେଟିଙ୍ଗି ପିଲାଙ୍କ ସ ମିଶି ପାଇଲି ଭଉତୁ ଭଲ୍ ସେ କିନ୍ତୁ ମୋର ଶାନ୍ତି ସେଟି ଲାଗୁନଥିଲା। ତାପରେ ଦଶମ ପରେ ମୁଁ ପ୍ଲସ୍ ଟୁ ଟା କଲି ଉଁ ପଳେଇଲି ହାଇଦ୍ରାବାଦ୍ ପଲି ପ୍ଲସ ଟୁ ସେଠି କରିଲି। ତାପରେ ଗ୍ରାଜୁଏସନଟା ଦିଲ୍ଲୀ ୟୁନିଭର୍ସିଟିରେ କରିଥ୍ କରିଥିଲି ଏବେ ପିଜିଟା କରୁଚି। ଆ ଜେ ନ୍ୟୁ ରେ କରିଚ୍ ସ୍କୋର କଁ ରଉଚି ଫାଷ୍ଟ ଇୟର ଏବେ ସରିଚି। ଆଉ ତମର କେମିତି କଁ ପାଠପଢା ଚାଲିଲା?
ଉଁ ମୋର ତ ବନ୍ଧୁ ପାଠପଢା ମୋର ଦଶମରେ ବହୁତ ଖରାପ୍ ମାର୍କ ରଇଲା। ଏଥି ମ ଖରାପ୍ ମାର୍କ ରଇବା ମଧ୍ୟରେ ମୁଁ ଏଥି ମଧ୍ୟରେ ଆମର ଅଁ ହାଡିଦାସ ଛତିଆ କଲେଜେ ଗଲି ହାଡିଦାସ ଛ ଛତିଆ କଲେଜେରେ ଦୁଇ ବର୍ଷ ପ୍ଲସ ଟୁ ପଢିଲି ପ୍ଲସ ଟୁ ପଢିବା ସମୟରେ ଇଏ ତ୍ ଇଏ ଏତଦ୍ ବ୍ୟତୀତ ପ୍ଲସ୍ ଥ୍ରୀ ବି ତିନି ବର୍ଷ ପଢିଲି। ପ୍ଲସ୍ ଥ୍ରୀ ପଢିବା ସମୟରେ ମୋର ତ ଏଠି ପ୍ଲସ ଥ୍ରୀ ପଢିଆ ପରେ ଏବେ ଘରର ସିଚୁଏସନ୍ ବହୁତୁ ଟିକେ ଖରାପ୍। ଏଥିମଧ୍ୟରେ ଏବେ କୁଜ୍ କୌଣସି ପ୍ରକାରର ବି ବଡଭାଇମାନୁଙ୍କୁ ପଚାରୁଚି ଯେ କୌଣସି ଭଲ ଜବ୍ ଚାକିରି ଦେଖି ମତେ କେମିତି କଣ ରଖେଇଦେବେ ଏଥିପ୍ରତି ଲାଗିଚି ଆଉ ଆ ପଣ କିଏନ୍ତିି କଣ ଆପରେ କଣ କେଇ କୋଉ ଚାକିରି କରିବେ କଣ କରିବେ ଏସବୁ ବିଷୟରେ ଟିକେ କଣ କୁହନ୍ତୁ?
ମୋର ସ୍ ଛୋଟ୍ ମାନେ ନବମରୁ ଦଶମ ଭିତେରେ ମୋର ଉଁ ମାନେ ଶିକ୍ଷାଗତ କ୍ଷେତ୍ରରେ ଯିବାର ମୋର ଇଚ୍ଛା ଥିଲା ଯାଫଳରେ ମୁଁ ଏବେ ବି ଲାଗିକି ରହିଚି ପିଜି ମୋର ଏଇନା କରୁଚି ଯାଫଳରେ ପିଜି ସେକେଣ୍ଡ ସଇଲେ ମୋର ଯଦି ଜିଆର ଏକ୍ଜାମ ଅଛି। ତାକୁ ଯାଇକି କ୍ଲିୟର ହେଇଗଲା ମୁଁ ମୁକ୍ତି ହେଇଯିବି ନ ନେହେଲେ ଆଡ଼ମିସନ ସନ କରିଦେବି ତାପରେ ସେଠି ଉମ କରିସାରିଲା ପରେ ପୋଷ୍ଟ ହେରିକା ବାହାରିଲେ ସେ ଲେଚକର ହଉ କିମ୍ବା ଆସିଷ୍ଟାଣ୍ଟ ପଫେସର ମୁଁ ତା ଦେହରେ ଆ ଉଁ ପଞ୍ଜୀକୃତ କରିବି ତା ଫଳରେ ମୋ ଫଳ ହେବାର ଚାନ୍ସ ଟା ଟିକେ ଅଧିକ ଅଛି।
ଆୟା ଆଉ ବନ୍ଧୁ ଆପଣ ଆମ ଘର ପାଖରେ ଆପଣଙ୍କର ବହୁତ ଭଲ ସାଙ୍ଗ ଅଛି ଯିଏ ଯେପରିକି ଆମର ଘର ପାଖ ରେ ସେ ଝିଅ ସାଙ୍ଗ କି ଆପଣଙ୍କ ନାଁ ସବୁବେଳେ କୁହନ୍ତି କ୍ୟା ଆପଣ ସାଙ୍ଗ ସେ ଆସନ୍ତି ଆମ ଘର ପାଖର ପ୍ରାୟତ ଦୁଇ ଶହ ମିଟର କି ତିନି ଶହ ମିଟର ଆପଣ କେବେ ଆ ଯଉ ସେ ସାଙ୍ଗଙ୍କ ଘରକୁ ଆପଣ କେବେ ଯାଇଛନ୍ତି?
ସମସଦ ଲାଷ୍ଟ - ହେଲେ ଶେଷ ଥରକ ଯାଇଥିଲି ଏ ଏଇ କିଛି ମାସ ସେତେବେଳେ ଯାହାଫଳରେ ବି ଏତେ ମୋତେ ସନ୍ତୋଷଜନକ କରିନଥିଲା ବାର୍ତ୍ତାଳାପ ଯାହା ଫଳରେ ମତେ ଦୁଃଖିତ ଥିଲା ମୁଁ ତାପରେ ସାଙ୍ଗ ମାନଙ୍କୁ କହୁଥିଲି କି ଯେ ଚାଲ ଯିବା ତାଙ୍କ କତିକି ମୋ ସାଙ୍ଗମାନେ ଅରଜକିତ ହେଉଥିବାରୁ ମୁଁ ଆଉ ଯିବାକୁ ଟିକେ ସଙ୍କୋଚ ମନେ କରୁଛି ଯାହା ଫଳରେ ଆଉ ଯାଉନାହିଁ କେବେ ଆଉ ସମୟ ମିଳିଲେ ନିଶ୍ଚୟ ଯିବି।
ଆଜ୍ଞା। ଆଉ ଏବେ ଆପଣଙ୍କର ତ ପ୍ରାୟ ଖରାବେଳ ସମୟ ରେ କଣ ଏବେ ଖିଆ ପିଆ କଣ ଚା ପରିବେ କଣ କୁହ।
ଏବେ ଯଷ୍ଟ ଏବେ ରୋଷେଇ ସଇଲା। ଖାଇବୁ ଆମେ ଦି ଜଣ ଅଛୁ ରୁମରେ। ସିଏ ଜଣେ ତରକାରୀଟା ଏଇନା କରିକି ଇଣ୍ଡେକ୍ସନ ରୁ ଆଣୁଚି ରାନ୍ଧିକି ଖାଇବୁ।
ଠିକ ଅଛି ଆଉ ବନ୍ଧୁ ଆଉ ଜୟ ଜଗନ୍ନାଥ।
ରହିଲି ନମସ୍କାର।